ଓ
ହଁ
ଭାଇ ଜୟ ଜଗନ୍ନାଥ।
ହାଲୋ।
ଜୟ ଜଗନ୍ନାଥ ଭାଈ।
ହଁ ଜୟ ଜଗନ୍ନାଥ ହଉ।
ଆଉ କେମିତି ଅଛନ୍ତି ଭାଈ?
ଭଲ ଅଛି। ତମେ ଭଲ ଅଛନ୍ତି?
ଉହୁଁ ହଁ ଭାଇ ଠିକ ସବୁ ଠିକ ଆଉ ଘରେ କେମିତି ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି। ଉ ହୁଁ ହୁଁ ସେପଟେ ତମର?
ହଁ ଭାଇ ଠିକ୍ ସମସ୍ତେ ଠିକ୍ ଅଛନ୍ତି। ଆଉ ଆଜି ରବିବାର ଛୁଟିଟା କେନ୍ତି କାଟିଲେ କଣ ବୁଲିବାକୁ ଯାଇଥିଲେ କୁଆଡ଼େ?
ହଁ ବୁଲାବୁଲି କୁଆଡ଼େ ଯାଇଥିଲ? ହୁଁ ଟିକାବାଲି ଆଡ଼େ ଯାଇଥିଲୁ ବୁଲିବା ପାଇଁ। ହୁଁ ଏମତି ବି ସନ୍ଧ୍ୟାରେ ଆସିଚୁ ଏବେ ପଞ୍ଚିଚିଲୁ ଘରେ। ହୁଁ ଆ ତ ଭୋଜି ଗୋଟେ ଥିଲା ତ ସିଆଡ଼େ ଖାଇକି ଆସିଲୁ ଆଉ।
ହୁଁ ହୁଁ ହୁଁ।
ହଁ।
ବହୁତ ଭଲ। କେମତି ସବୁ ରଜ ପର୍ବଟା କେମତି କା ହୁଁ ହୁଁ ହୁଁ ରଜ ପର୍ବଟା କେମତି କାଟିଲେ କଣ?
ହଁ ରଜ ପର୍ବ କରନଥିଲି ହେଟା ତ ଖାସ କରି ଝିଅମାନଙ୍କ ପାଇଁ ଆମେ ସେମତି କିଛି ଖାଲି ପାନ ଖାଇଲୁ ଆଉ କିଛି ନାହିଁ।
ହୁଁ ହୁଁ ହୁଁ ମାନେ କଣ ରୋଷେଇ ଫୋସେଇ କିଛି ଖାଇନାହାନ୍ତି କଣ?
ହଁ ହଁ ରୋଷେଇ ନାଇଁ ସେମତି କି ସେ ଏତେ ରୋଷେଇ କିଛି ହେଇନି ଘର ଲଗେ ରଜ।
ହଁ ଗୋଟେ ତ ପିଠା ପଣା ସବୁ କରାହଉଥୁଲା।
ହଁ ଯେ ଆମ ଘରେ ସେଦିନ କରିନାହାନ୍ତି ଆଉ ପିଠାପଣା ଆଉ ସେଦିନ ଘ ରେ ଆ ଆତୁଡ଼ି ନଥିଲେ ତ ସେଥିପାଇଁ ମୁଁ ତିଏ ଥିଲି ସେଦିନ ତ କେହି କରିନାହାନ୍ତି ହଁ। ସବୁ ଗାଁକୁ ଯାଇଥିଲେ।
ହୁଁ ଏଥର ପୁରୀ ରଥଯାତ୍ରାରେ କଣ ମାନେ କଣ କୁ କୁଆଡ଼େ ଯିବେ କଣ ବୁଲାବୁଲି ସେ ବିଷୟରେ ଟିଏ ଆପ ଆମୁକୁ କହି ବେଗି
ହଁ ରଥଯାତ୍ରା ବି ଆଗୁକୁ ଆସୁଚି ଆମେ ଯୋଜନା କରିଚୁ ଯିବା ପାଇଁ ପୁରୀକୁ ଆଉ।
ଉଁ ହୁଁ ହୁଁ।
ହୁଁ ଯାଇକି ହଁ ସାଙ୍ଗସାଥି ହେଇକି ପାଞ୍ଚ ଛଅ ଜଣ ହେଇକି ପ୍ଲାନିଂ କରୁଚୁ ଯିବୁ ବୋଲି। କୋଉ ବର୍ଷ ତ ଯାଇନୁ ଏ ବର୍ଷ ଯାଇକି ଦେଖିକି ଆଇିବୁ ବୁଲିକିନା। ସବୁ ଯୋଜନା ଚାଲିଚି ଦର୍ଶନ କରିକି ଆମର ରଥ ତ ଟାଣି ହବ କି ନହବ ବୋହୁତ ଗହଳି ସେ
ହୁଁ ବହୁତ ଗହଳି ଭାଇ ସେ ସେ ସମୟରେ ଯାଇଥିବେ କିନ୍ତୁ ରଥ ଟାଣି ହବ ନା ହବନି ସେଟା ତ ଆମର ଅ କହିବନି ସେଠିକୁ ଯାଇକି ଏକା ଦେଖାଯି କଣ ହଉଚି କଣ ନାଇଁ କଣ ହେଇପାରିବ ନାଁ ନାଇଁ। ହଁ।
ହଁ ସେମିତି ହୁଏ ଆଉ। ସେମିତି ହେଇକି ଜଗନ୍ନାଥ ପ୍ରଭୁଙ୍କୁ ଟିଏ ଦର୍ ଶନ କରିକି ହବ ବଟେ ତ ଛେମିତି ସମୁଦ୍ର କୂଳ ଆଡ଼େ ସ୍ୱର୍ଗଦ୍ଵାର ବୁଲାବୁଲି କରିକି କି ସେମତି ଫେରି ଆସିବୁ ବୋଲି ଯୋଜନା ଚାଲିଚି ଆଉ।
ହଁ ହଁ ହଁ।
ଆଉ ତମେ କୁଆଡ଼େ ପ୍ଲାନିଂ କରିଚ ଯିବା ପାଇଁ ଯୋଜନା?
ଆମ ଆମର ବି ସେମତି ଏକା ଭାଇ ପ ଆମେ ବି ସାଙ୍ଗସାଥି ମାନେ ସାଙ୍ଗସାଥି ତ ନାଇଁ ଆମ ଗାଁ ର ଭାଇମାନେ ସବୁ ଭାବିଚୁ କଣ ମାନେ ଗାଁ ଭାଇ ମାନେ କଣ ଆମ ଫ୍ୟାମିଲି ସହ ଟିକେ ଯିବୁ ପୁରୀ ଭାବିଚୁ ଆଉ କଣ
ଆଚ୍ଛା।
ଡରି ଲାଗିଲେ ଏକା ତ ଯା ଯାଇ ହୋଉଚି କୋହୁଚନ୍ତି ଶୁଣିଚି। କିନ୍ତୁ କେବେ ତ ଯାଇନି ଯିବି ବୋଲି ଭାବୁଚି ମୁଁ ବି କାଳିଆ ଡୋରି ଲାଗିଲେ ଏଖା ପୁରୀ ଯାଇପାରିବେ ବୋଲି କୋହୁଛନ୍ତି ସମସ୍
ହଁ ସେମିତି ହିଁ ହୁଏ ଆଉ ହଁ ପରା।
ମାନେ ଆଉ କଣ ହୋଉଚି ଆଉ?
ହୋଉ ଆଉ କୁଆଡେ ଫୋଜି ଫୋଜି ପାଇଁ ଯାଇଛନ୍ତି ନା ନାଇଁ ଆଜି ରବିବାର କଣ ହେଇଥିଲା ଘରେ ଖାଇବା?
ରବିବାର ଆଜି କିଛି ନାଇଁ ଭାଇ ବ ଭାତ ଡାଲ୍-ଡାଲି ତ ନାଇଁ ଶାଗ ଭଜା ଟିକେ ହେଇଥିଲା ତାପରେ ଆମର କଟିକି ପୁଟଳ ତରକାରୀ ଟିକେ ହେଇଥିଲା ଆଉ ସେତିକି।
ଉଁ ଅ ହଁ ହଁ।
ହୁଁ। ଆପଣଙ୍କ କଣ ହେଇଥିଲା ରୋଷେଇ ଆଜି?
ହଁ ଆମର ତ ଆମେ ତ ଭୋଜିକୁ ଯାଇଥିଲୁ ଆମିଷ ଖାଇଚୁ ଆଉ। ଆଜି ଆଉ ଘରେ ଖାଇନୁ ହଁ ଭାତ ଆ ତ ଆମ ହେଇଥିଲା ଭାତ ଡାଲି ଚିକେନ ତାପରେ ସାଧା ପନିର ହେଇଥିଲା ଛତୁ। ପାମ୍ପଡ଼ ଆଉ ଖିରି। ଏତିକି ହୁଁ।
ଆମର ସେପଟେ ଭୋଜି ହୋଉଥୁଲା କିନ୍ତୁ ଘ-ଆମର ପ-ଘରର ଘର ଲୋକ ଗଲେ ଆଉ ଆମେ ମୁଁ ତ ଯାଇନି।
କଣ କାମରେ ରହିଗଲ ନା କଣ କିଛି କାମରେ?
ନା କିଛି କାମ ନାହିଁ ଯେ ଭାଇ ମାନେ କଣ କି ଘରେ ସମସ୍ତେ ଗଲେ ନା ଭୋଜି ଖାଇ ଘରେ କିଏ ରହିଲେ ନାଇଁ। ତ ଆମର ବୋହୁତୁ ଗୋରୁ ଗାଈ ବି ଅଛନ୍ତି ତାଙ୍କୁ ବି ଯତ୍ନ ନେବାକୁ ପଡୁଚି। ଘରେ କିଏ କେହି ଯଦି ଘରେ ରହିବିନି ତାହେଲେ ଏ-ତାଙ୍କର ଯତ୍ନ କିଏ ନବ ସେଥିପାଇଁ ମୁଁ ଗଲିନି ଭାଇ। ହୁଁ। ତମର କେମିତି ସେପଟେ ପାଣିପାଗ?
ପାଣିପାଗ ଆମର ହଁ ଏବେ ଠିକଠାକ ଅଛି ଦିନବେଳା ଟିକେ ବର୍ଷା ପାଗ କରୁଥୁଲା ଝିପିରି ଝିପିରି ବର୍ଷା ପକୋଉଥୁଲା କିନ୍ତୁ ଏବେ ଠିକଅଛି ଆଉ।
ହୁଁ ହୁଁ ଆ ଆମ ଆମର ତ ଭାଇ ଏ ଅଞ୍ଚଳରେ ବର୍ଷା କିଛି ନାହିଁ ଏବର୍ଷ୍ ର୍ଷ କିଛି ନାହିଁ ଆଗର ଏ ବର୍ଷ ବୋହୁତ ମରୁଡି ହେଇଚି ଚାଷବାସ ବି ହବ ନା ନାଇଁ କହିହ ପୁଣି ଦେଖାଯାଉ ଆଗକୁ କଣ ହୋଉଚି ଭବିଷ୍ୟତରେ କଣ ହବ।
ହଁଅ।
ଆଗ ଭବିଷ୍ୟତ କଥା ତ
ମାନେ ଗଛ ପତ୍ର କାଟି ଦୋଉଚନ୍ତି ନା ସେଠ୍ ସେଥିପାଇଁ ଆମର ଋତୁ ଯାକ ଠିକରେ ଆସୁନି। ମାନେ ବର୍ଷା ହେବା ଟାଇମରେ ଖରା ହୋଉଚି ଖରା ହେବା ଟାଇମରେ ବର୍ଷା ହୋଉଚି। ସେମିତି ହିଁ କହିଲେ ହୁଁ। ଓଲଟା ହେଇଯାଉଚି ଆଉ କେତେବେଳେ କୋଉଟା ହେଇଯାଉଚି ମାନେ ଧର ଋତୁ ଅନୁସାରେ ଏତେ ଠିକରେ ହୋଉନି ହେଲେ ବି କମ କମ ହୋଉଛି କେ-କୋଉ ବର୍ଷ ଗଛ ହୋଉଚି ତ କୋଉ ବର୍ଷ ନାଇ ସେ ଗଛ ଫଛ କାଟିଦେଲେ ସେମିତି ହୁଏ ହୁଁ ଗ ଛପତ୍ର ଯଦି ହ୍ରାସ ପାଇଗଲେ ତାହେଲେ ବର୍ଷା ଆଉ କମ
ଆକଚୁଆଲି ଗୋଟେ ଗୋଟେ ଦେଖିବାକୁ ଗଲେ ଭାଇ ଗୋଟେ ପଟରୁ ଦେଖିବାକୁ ଗଲେ ବୃକ୍ଷରୋପଣଟା ବୋହୁତ ମାତ୍ରାରେ ଏବେ ଆମ ହୁଁ ଅ-କନ୍ଧମାଳ ଏରିଆରେ ବୋହୁତ ମାତ୍ରାରେ ଚାଲିଚି।
ହଁ ହଁ।
ବୋହୁତ ଗଛପତ୍ର କାଟିବା ଦ୍ଵାରା ଏପଟେ ବର୍ଷା ବି ଠିକସେ ହୋଉନି। ବହୁତ ବି-ବିଳମ୍ବ ହଉଛି ବର୍ଷା ଆସିବାରେ।
ହଁ ହଁ।
ଶେଷରେ ଭାଇ ଦେଖିବାକୁ ମିଳିବେ ଏପଟେ ଚାଷ ବାସ ବି କିଛି ହବନି ଏ ବ ଯଦି ଅଧିକାଂଶ ଗଛ ମାନେ ବୃକ୍ଷ ବୃକ୍ଷରୋପଣ କରିବେ ଯଦି ଅ
ଲୋକମାନେ ଖାଇବେ କେମିତି? ଖାଇବା ଆଉ ଆମେ ଯିବୁ ଆଉ। ବହୁ ଅସୁବିଧା ହବ ଆମକୁ ଆଉ।
ହୁଁ ହୁଁ।
ତ ସେ ଅନୁସାରେ ଗଛ ଫଛ ଟିକେ ଲଗେଇଲେ କି କଣ କରିଥିଲେ, ଠିକ ସମୟରେ ବର୍ଷା ହେଲେ ଚାଷ
ହୁଁ। ଏପଟେ ତ ଭାଇ ଗଛ ପକା। ଗଛ ଭାଇ ଦଶଟା କାଟିଲେ ଉଂ ଆଉ ଗୋଟେ ଗ ଗଛ ଲଗେଇବା କଥା କିନ୍ତୁ ଉମ୍ ଏପଟେ କଣ ଉଲଟା ହଉଚି, ଉଲଟା ହଉଛି। ଟୋଟାଲ ଲାଗା ଲଗଉନାହାଁନ୍ତି ଗଛ ସେପଟେ କଣ ହବ ସେଇଟା। କିଛି ମାନେ ହୁଁ।
ଆଉ ବୁଲାବୁଲି କଣ ବଣ ଭୋଜି ପାଇଁ ଯାଇ ନାଁ ଏ ବର୍ଷ?
ହଁ ଯାଇଥିଲୁ ଆମେ କଣ ଦି ଦିନ ହଉଚି ଯାଇଥିଲୁ ସାଙ୍ଗସାଥି ଟିଏ ଯାଇଥିଲୁ ମାନେ ସେଇଟା ବହୁତ ଉ ଭଲ ଲାଗିଲା ଆମେ ଯାଇକି। ମାନେ ଉମ୍ କଣ ବହୁତ ଦିନ ପରେ ସାଙ୍ଗରାକ ଉମ୍ ହୁଁ।
କଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଥିଲା ନା ନାଇଁ କ କଣ? ହ୍ରଦ ଫ୍ରଦ ଥିଲା ନା ନାଇଁ?
ପ୍ରାକୃତିକ ସୌନ୍ଦର୍ଯ୍ୟ ଭାଇ ଜାଣିଚନ୍ତି ଆମ ଆମ ପଟେ ଆମ ଅଞ୍ଚଳରେ ସିନା ବର୍ଷା ହଉନି ଆଉ ଗୋଟେ ଅଞ୍ଚଳରେ ତ ବର୍ଷା ହଉଚି ନା। ଯୋଉ ଅଞ୍ଚଳରେ ବର୍ଷା ହଉଚି ସେ ଅଞ୍ଚଳରେ ଯାଇଥିଲୁ, ସେ ସାଇଡ ରେ ଆମର କଣ କି ଉମ୍ ଥିଲା ମାନେ ଜଳପ୍ରପାତ।
ହଁ।
ବହୁତ ଭଲ ଲାଗିଲା ଦେଖିକି ସେଇଟା। ମାନେ ଆଖି ଆଉ ହଟେଇ ହଉନଥିଲା ଦେଖ ଖିଲେ ସେଇଟା। ହୁଁ
ଭୋଜିଭାତ ସବୁ କରିକି ନାଚ ଗୀତ କରିକି ଆସିଲ ତାହେଲେ ଆଁ?
ନାଚ ଗୀତ କରିକି ଆସିଥିଲୁ। ବହୁତ ଭଲ ଲାଗିଲା ଭାଇ ଖୁସି ଲାଗିଲା କିନ୍ତୁ ମାନେ ସାଙ୍ଗସାଥି ବହୁତ ଦିନ ପରେ ଦେ ଖା ହେଲା। ମାନେ ସମସ୍ତେ ବାହାରେ ରହୁଥିଲେ ନା, ସବୁ କଥାବାର୍ତ୍ତା ହେଇକି ଯୋଗାଯୋଗ କରିକି ଆମେ ସବୁ ଭୋଜି କରିଯିବା ବୋଲି ଭାବିକି ବ ବଣ ଭୋଜି ପାଇଁ ବାହାରିଲୁ। ତାପରେ ସେପଟେ ଯାଇକି ସମସ୍ତେ ପହଞ୍ଚିଲେ, ସେଇଟି ଉଁ ନାଚ ଗୀ ଗୀତ ହେଇକି ବହୁତ କଥାବାର୍ତ୍ତା ମାନେ ସାଙ୍ଗସାଥିରେ ଜାଣିଚନ୍ତି ମାନେ କୋଉ ବହୁତ ଦିନ ପରେ ଦେଖାହେଲେ କେମତି କୁଣ୍ଢାକୁଣ୍ଢି ଧରେ ଖୁସା ଖୁସି ଖୁସୀ ହେଇକି ପୁରା, ମାନେ ଗୋଟେ ଅଲଗା ପ୍ରକାର ଖୁସି ଲାଗିଲା ଭାଇ ଆଉ। ବହୁତ ଭଲ ଲାଗିଲା ଯାଇଥିଲୁ, ହୁଁ। ଆପଣ କଣ ଯାଇନାହାଁନ୍ତି? ଭୀ
ହଁ ଭୋଜି ଆମେ ବି ଯାଇଥିଲୁ ଭୋଜି କରିଆ ପାଇଁ ସେମତି ଜଳପ୍ରପାତ ଜଳପ୍ରପା ପ୍ରପାତ ପାଖାପାଖି ଯାଇଥିଲୁ। ହୁଁ। ସେଠି ନଦୀ ବି ଥିଲା ଜଳପ୍ରପାତ ବି ଥିଲା। ସେମତି ଯାଇକି ରୋଷେଇ କରିବା ଭିତରେ ଆମେ ସେଟାକୁ ଯାଇକି ଗାଧେଇଚୁ ବି। ଗାଧୁଆ ପାଧୁଆ ବି କରିଚୁ ସେଟି। ତାପରେ ସେମିତି ଆ ରୋଷେଇ ଫୋଷେଇ କରିକି ଖାଇ ପିଇକି ବୁଲିକି ଆସିଚୁ ଆଉ। ହଉ।
ବହୁତ ଭଲ ଲାଗେ ସେଇଟା ଜଳପ୍ରପାତରେ ଗାଧେଇବା ପାଇଁ ବି। ଭାଇ ଦେଖିକି ଉଂ କିନ୍ତୁ ବହୁତ ଖୁସି ଲାଗିଲା ଭାଇ ଉ ଜଳପ୍ରପାତ ଯେମ ସୁନ୍ଦର ଦେଖା ଯାଉଥିଲା ବହୁତ ସୁନ୍ଦର। ମାନେ ସେଇଦିନଟାକୁ ଆଉ କେବେ ଭୁଲି ହବନି ସେମିତି ମାନେ ହୁଁ ହୁଁ।
ମନେ ରହିଯାଏ ଗୋଟେ ଆଉ ସ୍ମୃତି।
ହୁଁ। ତାପରେ ଆମେ ଭୋଜି ପାଇଁ ଯାଇଥିଲୁ ତାପରେ ବର୍ଷା ଟିକେ ହେଲା ସେଇଠେ ତାପରେ ଇନ୍ଦ୍ରଧନୁ ଟିକେ ଦେଖା ହେଲା ଇନ୍ଦ୍ରଧନୁ ବହୁତ ଭଲ ଲାଗିଲା କିନ୍ତୁ ଇନ୍ଦ୍ରଧନ ଟିକେ ବହୁତ ଦିନ ପରେ ଦେଖିଛିୁ ଭାଇ ସେଦିନ ଆଗେ ଗୋଟେ ଦିନ ଦେଖ
ହଁ। ହଉ ତମ ସହିତ କଥା ହ ଭଲ ଲାଗିଲା। ଧନ୍ୟବାଦ।
ରହିଲି ଭାଇ।
ହଁ।